ହାଲୋ?
ହ୍ୟାଲୋ?
ଆଜ୍ଞା ମ୍ୟାଡ଼ାମ, ନମସ୍
ଆ ନମସ୍କାର।
ନମସ୍କାର। ଆଉ କଣ ଖବର ସବୁ?
ହେ ଏଇ ଖବର ସବୁ ରୋଷେଇ ବାସ ଚାଲିଛି ଆଉ।
ଓହୋ। ଆଉ ରଜ ଏଇ ବସିଥିଲୁ ଆଉ, ସନ୍ଧ୍ୟା ତ ହେଲାଣି, ଆମର ରୋଷେଇ ବାସ ସରିଲାଣି, ବସିଚୁ ଆଉ।
ହୁଁ।
ଆଜ୍ଞା।
ଆଚ୍ଛା।
ମା ଆପଣଙ୍କର ରଜ ଟା କଣ କେମିତି କଟିଲା? ନାଇଁ ଖିଆ ପିଆ ଖାଇନାହାନ୍ତି, ଦଶଟା ବେଳକୁ ଖାଇବେ, ଲେଟ୍
ହୁଁ।
ଆପଣଙ୍କର ରଜ ଟା କଣ କେମିତି କାଟିଲେ ଏ ଥର?
ରଜ ତ ଭଲ କଟା ହେଲା। ଆଉ ଏଇ ପିଠା ପଣା ସବୁ ହେଇଥିଲା, ଖାଇଲେ। ତାପରେ ଉଁ ଏଇ ବୁଲାବୁଲି କଲେ। ଆଉ
କଣ ସବୁ ପିଠା ପିଠା ସବୁ କଣ କରିଥିଲେ?
ପିଠା ଆପଣ ସବୁ ମଣ୍ଡା ପିଠା ହେଇଥିଲା, କାକରା ପିଠା ହେଇଥିଲା। ଆଉ ପୋଡ଼ ପିଠା ହେଇଥିଲା, ଏଣ୍ଡୁରି ପିଠା ହେଇଥିଲା, ଆରିସା ପିଠା ହେଇଥିଲା, ସବୁ ହେଇଥିଲା ଆଉ।
ଆଉ ଆପଣଙ୍କ ବୁଲାବୁଲି କରିବାକୁ କୁଆଡେ ସବୁ ଗଲେ?
ବୁଲାବୁଲି ସବୁ ଯାଇଥିନୁ ଉଁ ଆଖଣ୍ଡଳମଣି କତିକି, ଆରଡ଼ି। ଆଖଣ୍ଡଳମଣି ମଣି କତିକି ଆଇଥିନୁ, ଆଉ ବିରଜା ଯାଜପୁର ବିରଜା। ସେଠିକି ଯାଇଥିଲୁ, ବୁଲିକି ଆସିଲୁ। ଆଉ
ଆଉ କୋଉ ନୂଆ ନୂଆ ଜାଗା ମନ୍ଦିର
ହଁ, ପୁରି ପୁରି ବି ଯିବାର ପୁରିକି ଯିବାର ଯୋଜନା ଥିଲା ଯେ, ଆଉ ଜଗନ୍ନାଥଙ୍କର ଡୋରି ଲାଗିଲାନି ସେଥିପାଇଁ ଯାଇ ହେଲାନି। ଡୋରି ନ ଲାଗିଲେ ସେ କଣ ଯାଇହବ ଜଗନ୍ନାଥ
ପୁରୀ କି ଆପଣଙ୍କର ଖରାଦିନେ କାହିଁକି ଯିବେ ହଇରାଣ ହେଇଯିବେ ଆ ଯଦି ବି ଆପଣ ଯିବାକୁ ଚାହୁଁଛନ୍ତି।
ହ
ହଁ ହଁ ଖରାଦିନେ ବହୁତ ଗରମ ଏଇଠୁ ଆମେ ଘରେ ରହି ହଉନି ବହୁତ। ବର୍ଷା ହ ଧାଇଁ ସେ ରଜ ପରେ ପରେ କଣ ଟିକେ ଟିକେ ବର୍ଷା ହେଇଗଲା। ତାପରେ ସେ ବ ର୍ଷା ଆଉ ଦେଖା ନାହିଁ ଏ ଯୋଉ ଗରମ ଆଜି ତ ପ୍ରବଳ ଖରା ହେଇଥିଲା। ଖରା ହବା ଦ୍ଵାରା ପ୍ରବଳ ଗରମ ହେଇଥିଲା ଆଉ। ହୁଁ।
ନାଇଁ ନାଇଁ ଆପଣ ଯଦି ବି କୋଉ ଜାଗାକୁ ନାଇଁ ବର୍ଷା ଆପଣଙ୍କର ରଜ ପରେ ପରେ ସେମିତି ପାଗ ପ୍ଲେନ୍ ଥିଲା। ପ୍ଲେନ୍ ମାନେ ଅଳ୍ପ ଅଳ୍ପ ବର୍ଷା ହଉଥିଲା। ତାପରେ ଏବେ ଆପଣଙ୍କର ଆଜି ଟିକେ ଖରାଟା ହେଇଯାଇଛି ଟିକେ ଗୁଳୁଗୁଳି ହଉଛି ଆଉ।
ହଁ ହଁ ଇଆଡେ ବି ଟିକେ ଜୋର ଖରା ହେଇଥିଲା ସେ ନାଇ ଟିକେ ଜୋର ମୁ ହୁଁ ଗୁଳୁଗୁଳିଟା ହଉଛି।
ଠିକ୍ ସେଇଥିପାଇଁ ଟିକେ ଗୁଳୁଗୁଳିଟା ହଉଛି ଆଉ।
ହଁ ବାପାଙ୍କ ଦେହ ଭଲ ଅଛି?
ଆଜ୍ଞା ବାପାଙ୍କ ଦେହ ଭଲ ଅଛି ଟିକେ ଥଣ୍ଡା ରହୁଛି ତ।
ଆଉ ମା ମାଙ୍କ ଦେହ?
ଆଜ୍ଞା ମାଙ୍କର ଟିକେ ଗ୍ୟାସ୍ ପ୍ରୋବ୍ଲେମ୍ ଅଛି। ସେ ଥିବେ ଥିବେ କାମ ଫାମ ସବୁ କରୁଥିବେ ଥିବେ ଥିବେ ତାଙ୍କ ଦେହ କଣ ହେଇଯିବ ଶୋଇକି ରହିବେ। ଫେରେ ମେଡ଼ିସିନ୍ ଫେଡିସିନ୍ ଖାଇଲେ ଦେହ ଭଲ ହୁଏ।
ଆଉ ତମେ ସବୁ ମାଆଙ୍କୁ ସାହାଯ୍ୟ କର ନା ନାଇଁ?
ଆଜ୍ଞା ଆଜ୍ଞା।
କର।
ବେଡସିଟି କାଇଁ? ତୋରି ପୁଅ ବେ ହେଇଟା।
ତାକୁ ଦେଇବ।
ଆଉ କଣ କୁହନ୍ତୁ?
ଆଉ କଣ କହିବି? ଆଉ ତମ ଘରେ କଣ ଭାଇ ଭଉଣୀ କଣ କେତେ ଜଣ ଅଛନ୍ତି?
ଭାଇ ଭଉଣୀ ଆମର ପାଞ୍ଚ ଜଣ ଆଉ।
ହୁଁ।
କଣ ବଡ ଭାଇ ନା ଭଉଣୀ?
ଭଉଣୀ ମୋର ବଡ।
ମ୍ୟା ବାହାଘର ସରିଲାଣି ନା ସରିନି?
ହଁ ବାଘର ସରିଲାଣି ବହୁତ ଦଶ ପନ୍ଦର
ଦି ଭଉଣୀଙ୍କର ବାହାଘର ସରିଲାଣି ବୋଧେ?
ଆଜ୍ଞା ଆଜ୍ଞା।
ଆଉ ଏବେ ତମ ପାଳିଆ ଆଉ।
ନାଇଁ ଭାଇର ମ୍ୟାରେଜ୍ ଅଛି।
ଓହୋ। ଉ ଭାଇ ବାହାଘର ସଇଲେ ଯାଇଁକି ତମ ବାହାଘର ହବ ନା?
ଆଜ୍ଞା।
କେଇ ଭାଇ?
ଗୋଟେ ଭାଇ ଆଉ।
ଗୋଟେ ଭାଇ ଆଉ ଆଛା। ଆଉ କଣ ରାତିରେ କଣ ଖାଇବେ ଉଁ?
ରାତିରେ ଖାଇବା ତ ଆଉ କିଛି ନାହିଁ ସନ୍ଧ୍ୟାରେ ଟିକେ ବେଶୀ ଖାଇ ଦେଇେଇଥିଲୁ। ବାହାରୁକୁ ଟିକେ ବୁଲା ବୁଲି କରି ଯାଇଥିଲୁ ଜଳଖିଆ ଖାଇଲୁ।
ଓ ବାହାରକୁ ବୁଲାବୁଲି କରିବାକୁ ଯାଇଥିଲି ବୋଧେ?
ଆଉ ଭୋକ ନାହିଁ ଆଉ।
ଆଉ କଣ କୁହନ୍ତୁ।
ଆପଣ କୁହନ୍ତୁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ବହୁତ ଭଲ ଅଛନ୍ତି। ଈଶ୍ଵରଙ୍କ ଦୟାରୁ ସମସ୍ତେ ବହୁତ ଭଲରେ ଅଛୁ।
ହଉ ହଉ ଆଉ ସେଇ ଈଶ୍ୱରଙ୍କ ହାତରେ କଥା ସମସ୍ତେ ଆପଣଙ୍କର ସେଇ ଭଗବାନ ସେ ଭଲ ଚାହିଁନ୍ତି ଭଲରେ ବି ହଁ।
ଆପଣଙ୍କର ପୁଅ ଝିଅ ତାଙ୍କର ମ୍ୟାରେଜ୍ ସବୁ ସରିଲାଣି ନା ସବୁ
ନା ନା ସର୍ ହେଇ ନେଇ ମୋର ପୁଅ ଝିଅ ଅଁ ଦୁଇଟା ଝିଅ ବାହାଘର ହେଇଚି। ଆଉ ଗୋଟେ ପୁଅ ଅଛି। ସେ ବାହାଘର ହେବ ଏଇ ଏ ବର୍ଷ ବାହାଘର କେଉଠି ଯୋଗାଯୋଗ କ ଚାଲିଚି।
ହୁଁ ହୁଁ।
ଉଁ ହେଲେ ବାଘର ହବ ଆଉ ଠିକ୍ ଠାକ୍ ହେଲେ ଆଉ।
ଏବେ ତ ଆପଣଙ୍କର ଝିଅ ଟିକେ ମିଳିବା ବହୁତ୍ କଷ୍ଟକର ହେଇଗଲା।
ହଁ ହଁ ଝିଅ ବି ଟିକେ ମିଳିବା କଷ୍ଟକର ହେଇଯାଉଚି ଆଉ ତଥାବି ବି ପ୍ରସ୍ତାବ ଆସୁଚି ଗୋଟେ ଗୋଟେ ଭଲ ପ୍ରସ୍ତାବ ମିଳିଲେ ଅଁ କରିବା ଆଉ।
ଦେଖନ୍ତୁ ଦେଖନ୍ତୁ ଆପଣ ନଜର କରନ୍ତୁ ଭଲ ଜାଗା ମିଳୁଚି।
ହଁ।
ଆ ନଜର ପକାନ୍ତୁ ସବୁଆଡେ ମଧ୍ୟସ୍ଥି ମାନଙ୍କୁ ଖବର ଦିଅନ୍ତୁ।
ପଡୁଚି ମଧ୍ୟସ୍ଥିଙ୍କି କୁହା ହଉଚି ଆଉ ଏ ଯୋଉ ଗୋଟେ ଆଉ ମେଟ୍ରୋମନି ଯୋଉଠେ ବାହାରୁଚି ସେ ମେଟ୍ରୋମନିରେ ସବୁ ତା ସେଥିରୁ ବି ପ୍ରସ୍ତାବ ଆସୁଚି ଆଉ ସେତେ ଭଲ ପ୍ରସ୍ତାବ ଆସୁନି।
ଓ ହ। ଆପଣଙ୍କୁ ଟିକେ ଉଁ ପସନ୍ଦ ଆସୁନି ପ୍ରସ୍ତାବ ଗୁଡିକ ଆଉ।
ହୁଁ ହୁଁ।
କଣ ମାନେ ପ୍ରସ୍ତାବ ଫ୍ରସ୍ତାପ କଣ ଟା ଆପଣଙ୍କ ପସନ୍ଦ ଆସୁନି?
ପ୍ରସ୍ତାବ ଆସୁଛି, କେତେ ମାନେ ଗୋଟେ ଭଲ ଝିଅ ମାନେ ସବୁ ତାର ଉଁ - ହୁଁ-ହା-ଘର କାମ ସବୁ କରିବା ଶିଖିଥିବ। ଆଉ ଦେଖିବାକୁ ଟିକିଏ ଭଲ ଥିବ, ଆମେ ଏଇ ଭଳିଆ ଝିଅ ଖୋଜୁଛୁ ଆଉ। କୋଉଠିକା ଘର କାମ ଶିଖିଛି ତ କୋଉଠି ଭଲ ଝିଅ ଟେ କିନ୍ତୁ ଭଲ୍। ଘର କାମ ଶିଖିନି, ଆଉ ଭଲ ବ୍ୟବହାର ନ- ରଖିବ, ସେଥିପାଇଁ
ହୁଁ ଯାହା ପର ନଜର କରନ୍ତୁ ମିଳିଯିବେ ଆଉ ମିଳିଗଲେ ଆପଣ ମ୍ୟାରେଜ ହେଇଯିବ। ଆଉ ଗୋଟେ କଥା ଆପଣଙ୍କର ଯେ ପର୍ଯ୍ୟନ୍ତ- ବି ରାଶି ଆପଣଙ୍କର ଗୋଟେ କୁହନ୍ତି ଆମ ଓଡିଆ ପର-ବ-ଘର ହିସାବରେ ଯେ ସେପର୍ଯ୍ୟନ୍ତ ଆପଣଙ୍କର ରାଶି ନ ଫିଟିଛି ସେପର୍ଯ୍ୟନ୍ତ ଆପଣଙ୍କୁ କେହି ବା-ବାହାର କରିପାରିବେନି ସେଇଟା ବି ସ- ସତ କଥା ନା ଆପଣଙ୍କର ଆଉ ଏତେ ଅ ଧର୍ଯ୍ୟ ହେବେନି ଯେ ମ୍ୟାରେଜ କାଇଁ ହଉନି କାଇଁ ହଉନି ବାହାଘର କାଇଁ ହଉନି ସେ ଆପଣଙ୍କ ଟାଇମି ଆସିଲେ
ହଁ। ସେ ଆପେ ଆପେ ହେଇଯିବ ବାସ୍ ବାସ୍।
ଆଉ ମଉସା ଭଲ ଅଛନ୍ତି?
ହଁ ହଁ ମଉସା ଭଲ ଅଛନ୍ତି।
ହଁ।
ଏଇ ତାଙ୍କର ଟିକେ ଥଣ୍ଡା ଶ୍ଵାସ ରହୁଚିତ ବେଳେ ବେଳେ ଟିକେ ଦେହ ଖରାପ ହଉଚି ତାପରେ ଠିକି ଅଛନ୍ତି ଏବେ।
ଆଜ୍ଞା ଆଜ୍ଞା। ରୋଷେଇବାସ ସବୁ ସାରିବେନି ଆଉ।
ହଁ ରୋଷେଇବାସ ସରିଲାଣି ଖାଲି ଖାଇବେ ଖାଇଦେଇକି ଶୋଇବେ ଆଉ।
ଆଉ କଣ ମାଉସୀ ଖବର କୁହନ୍ତୁ?
ଆଉ କଣ ତମର ସବୁ ବାରିରେ ଆପଣଙ୍କ କଣ ସବୁ ନଗା ନକି କରିଚନ୍ତି ନା ମା?
ଆଜ୍ଞା ଆଜ୍ଞା ବାଡିରେ ଆମର ମା ଲଗାଏ ଜହ୍ନି ଝାଚିନ୍ଦ୍ରା। ଆଉ କାକୁଡି। ଆଉ ଆମର ଦାଦା ଜଣେ ଅଛନ୍ତି ସେ ବି ବାଇଗଣ କଲରା ସବୁ ପ୍ରକାର ପନିପରିବା ଏଥର ଲଗେଇଥିଲେ ବହୁତୁ ଭଲ ହେଇଥିଲା।
ହୁଁ ହୁଁ।
ଏମିତି ସବୁ ପନିପରିବା ଲାଗେ ଆଉ ମୁଁ ବି ମୁଁ ବି ଏମିତି ଫାଙ୍କା ଟାଇମି ରେ କାହିଁକି ବସିବି ମୁଁ ଏମିତି ଫୁଲ ଗଛ ଗୁଡିକ ବି ଲଗାଏ।
ଆଚ୍ଛା ତମ ମା ତମ ମା ବୋଧେ ଚାଷୀ ଘର ଝିଅ ନା କଣ ଏତେ ଜିନିଷ ମାନେ ଚାଷୀ ଘର ଝିଅ।
ଆଜ୍ଞା ଆଜ୍ଞା ତାଙ୍କ ଚାଷୀ ଘର କଣ ଆପଣ ବି ଚାହିଁଲେ ଆପଣ ବି ଜଣେ ଚାଷୀ ହେଇପାରିବେନି।
ହଁ ସେଟା ତ ସତ କଥା ସମସ୍ତେ ଚାହିଁଲେ ସବୁ କାମ ହେଇପାରିବେ। ଆଜ୍ଞା ନ ଚାହିଁଲେ ସେ କେମିତି ହେଇପାରିବ।
କଣ କରିପାରିବେ ସବୁ କାମ ମଣିଷ ଦ୍ଵାରା ସମ୍ଭବ ଆପଣ କହିବେ ପାରିବିନି ସେଇଟା କଣ ହବନି ସେଇଟା ଆପଣଙ୍କର ଭୁଲ ଧାରଣା।
ହଁ ଠିକ୍ କଥା।
ଆଜ୍ଞା। ଆପଣ ବି ଚାହିଁଲେ ଆପଣ ବି ଜଣେ ଚାଷୀ ହେଇପାରିବେ।
ହଁ ହଁ, ମନର ବଳ ମା ମେନ୍ ହେଲା ମନର ବଳ ଆଉ।
ଆଜ୍ଞା ଆଜ୍ଞା।
ହୁଁ, ମନର ବଳ ମନର ବଳ ଦୃଢ ଥିଲେ ସବୁ କାମ କରି ପାରିବ।
ମନ ବଳ ଦୃଢ଼
ଆଜ୍ଞା ଆଜ୍ଞା। ହଉ ମାଉସୀ ଖାଇବାକୁ ସାରିକି ମୋଉସାଙ୍କୁ ଖାଇବାକୁ ଦିଅନ୍ତୁ ପରେ କେବେ କଥା ହବା ଆଉ।
ହଁ ହଁ, ଆଚ୍ଛା, ହ ହଁ ନମସ୍କାର।